ହାଲୋ।
ହ୍ୟାଲୋ ମ୍ୟମ୍ ଗୁଡ଼ ଆଫ୍ଟରର୍ନୁନ୍।
ଗୁଡ୍ ଆଫ୍ଟରନୁନ୍ କଣ କରୁଛନ୍ତି।
କିଛି ନହିଁ ପଢା ଚାଲିଥିଲା। ଆପଣ କଣ କରୁଛନ୍ତି।
ନା ମୁ ଏମତି ଅଛି ଆଉ।
କେମିତି ଅଛନ୍ତି।
ହଁ ମୁଁ ଭଲ ଅଛି ଆଉ ଆପଣ।
ହଁ ଭଲ ଭଲ ଅଛି ଟିକେ ଘରେ ରହିକି ହିଁ ପଢାପଢି କରିକି ବିରକ୍ତ ବି ଲାଗିଲାଣି ବାହାରକୁ ଟିକେ ବୁଲିବାକୁ ଇଚ୍ଛା ହଉଛି ବାହାରକୁ ଯିବା ପାଇଁ କି। ଯେ ଏତେ ଯୋଉ ଖରା ହଉଛି କୁଆଡେ ଯିବାକୁ ଇଛା। ହଉନି ବା।
ଆଉ କୋଉଥିପାଇଁ। ପଢୁଛନ୍ତି। କେଉଁଥିପାଇଁ ପ୍ରିପେୟାର ହେଉଛନ୍ତି ନା ପାଠ ପଢ଼ା ଚାଲିଛି?
ନାାଇଁ ଚାଲଛି ଏମତି ହି ପିଜି।
ପିଜି କରୁଛନ୍ତି? ଆ ତା ହ ହଉ ଭଲରେ ପଢାପଢି କରନ୍ତୁ ଆଉ
ହୁଁ ଆପଣ କୁଆଡେ ଯାଇଥିଲେ। ହଁ ଏବେ ଗ୍ରୀଷ୍ମ ଋତୁ ପାଇଁ କି ଆହୁରି କୁଆଡେ ଯାଇ ହଉଛି କି ଆହୁରି ଯୁଆଡେ ଗଲେ ତ ଖରା କିଛି ଭଲ ହିଁ ଲାଗୁନି। ଟିକେ ବର୍ଷା ବଷା ଦିନ ଯଦି ହେଇଥାନ୍ତା କହିଲେ ଆହୁରି ବେଶୀ ମଜା ଲାଗିଥାନ୍ତା। ାଟର ଫଲ ଗୁଡା ବୁଲ ଯିବା ପାଇଁ ଯେ ଜଳପ୍ରପାତ ଗୁଡାକ
ଭଲ ବୁଲୁନାହାନ୍ତି ଟିକେ ସନ୍ଧ୍ୟା ବେଳକୁ ଯାଇକି ବୁଲାବୁଲି କରିକି ଆସନ୍ତେ।
ହୁଁ।
ମୁଁ ତ ଏବେ ଯାଇଥିଲି ଉର୍ମାଗଡ ୱାଟର ପୋଲ ଟା
ହଁ ଗ୍ରୀଷ୍ମ ଋତୁରେ ଯାଇଥିଲେ ଏବେ ଯାଇଥିଲେ।
ନା ଏବେ ମାନେ ଫେବୃୁଆରୀ ମାସରେ ଯାଇଥିଲି।
ହ କେମିତି କଣ ଭଲ ଲାଗିଲା ସେଇଠି।
ହଁ ମାନେ ବହୁତ ଭଲ ପ୍ଲେସ ଟା ସେଠୁ ନହିଁ କି ନଭେମ୍ବର ଫେବୃଆରୀ ମନ୍ଥରେ ଯଦି ଯିବ ଗଲେ ଭଲ ଲାଗିବ ଆଉ ଏବେ ଗଲେ ନା ବହୁତ ଖରାପ ଆହୁରି ସେଠି ଗଲେ ମାନେ ପାର୍କ ଅଛି ଚିଲଡ୍ରେନ୍ ପାର୍କ ଆହୁରି ମନ୍ଦିର ଦିଟା ବି ଅଛି ଦେବୀ ମନ୍ଦିର ଆହୁରି କାଳୀ ମନ୍ଦିର ଏମତି ବୋଧେ ହେଲା ଆହୁରି ଆମେ ପୂଜା କରିବା ପାଇଁ ହିଁ ଯାଇଥିଲୁ ସମସ୍ତେ ମିଶେଇକି ତ ହଁ ଗଲୁ ବୁଲାବୁଲି ଆସିଥିଲୁ ମାନେ ବହୁତ ଭଲ ପ୍ଲେସ ଟା ବି। ସେ କଣ ବାହା ମାନେ ସେ ତଳକୁ ଯାଇକି ଫୋଟୋ ଫଟ ଉଠେଇ ବାକୁ ହବ ଭଲ ଅଛି ପ୍ରେସ ମାନେ ଫୋଟ ଉଠେଇବା ପାଇଁ। ଆର ଆଇ ଲଭ୍ ଉର୍ ମଗ ଲେଖା ହେଇଛି ସେଠେ ସେଠେ ବି ଏମତି ଆଉ ଯାଇଥିଲୁ ଦଶ ପନ୍ଦର ଜଣ ଗଲୁ ମାନେ ଭୋଜି କଲୁ ସେଠେ ଆଉ କଣ ଡିଜେ ଫିଜେ ନେଇଥିଲ ଡ୍ୟାନ୍ସ ଫ୍ୟାନ୍ସ ହେଲା।
ହଁ।
ଆଉ ରୋଷେଇ କରି ଖାଇକି ସେଠି ଫଟୋ ଫଟ ଉଠେଇକି ଆସିଲୁ ଆଉ ବଢିଆ ହେଇଛି ମାନେ କେବେ ଗୋଟେ ଯାଆନ୍ତୁ ଏବେ ତ ଖରାଦରେ ଯିବାକୁ ବି ଭଲ ଲାଗୁନି। ଶତେ ଦିନ ବର୍ଷା ଦିନ ବି ଯିବ ମାନେ ବର୍ଷା ଦିନ ମୋଟରୁ ଯିବା କଥା। କଥା ନା କଣ କେତେବେଳେ ସ୍ଲିପ ହେଇଯିବ। କଣ ନା ନାଇଁ ସେପୁଟେ ବେଶୀ ପଥର ଏରିଆଟା। ଆଉ ସେତେବେଳକୁ ଗଲା ଯଦି ସ୍ଲିପ୍ ହେଇଯିବ। ପାଦ କଲେ ଆହୁରି କୁଆଡେ ଟା କୁଆଡେ ମାନେ ବର୍ଷା ଦିନେ ତ ମଟରୁ ଯିବା କଥା ନାହିଁ ସବୁ ଶୀତ ଦିନେ ହିଁ ଯାଇକି ବୁଲାବୁଲି କଲେ ମ ଲାଗିବ ସେ ପ୍ଲେସ ଟା ଆ
ହୁଁ ହୁଁ।
ହଁ ହୁଁ।
ବର୍ଷା ଶୀତ ଟିକେ ଚାଲୁଥିବ ସେଇଠା ଟାଇମ ରେ ଟିକେ ଭଲ ଲାଗିବ ଏବେ ଗ୍ରୀଷ୍ମ ଋତୁରେ ତ ସବୁ ଗୁଡାକ ପାଣି ତ ଶୁଖି ଯାଇଥିବନି। ତ ଜଳପ୍ରପାତ ଗୁଡାକ ଏଇ ଗ୍ରୀଷ୍ମ ଋତୁରେ ଯିବା ପାଇଁ କି ଭଲ ଲା ଗିବନି ବୋହୁତ ବଢ଼ିଆ ପ୍ଲେସ୍। ତା ଗ୍ରୀଷ୍ମ ଋ ତୁରେ ଆହୁରି କିଛି ନାଇଁ କୁଆଡ଼େ ଯାଇ ହବନି ବି। ବୋହୁତ ଖରା ହୋଉଚି ବୋହୁତ ଜୋରସେ। ଆଉ ରୁଦମାକୋଡ଼ୁ ବି ତ ବୋହୁତ ଭଲ ପ୍ଲେସ୍ ଟା। କଟରିଙ୍ଗିଆ ବି ପଡ଼େ ନାଁ ଯିବା ଯିବା ରୋଡ଼ରେ। ଫୁଲବାଣୀ କଟ୍ରିଙ୍ଗିଆ ଆ
ପଚିଶ୍ କିଲୋମିଟର ହବ। ଫୁଲବାଣୀଠୁ ପଚିଶ କିଲୋମିଟର ହବ ଆହୁରି
ଆପଣ ପୁତୁୁଡ଼ି କେବେ ଯାଇଛନ୍ତି?
ପୁତୁଡି଼ ତ ମୁଁ ଯାଇନି ଉଁ ଖାଲି ଫଟୋରେ ଦେଖିଚି ଆଉ ସେଟା ବି ତ ବୋହୁତ ଭଲ ପ୍ଲେସ୍ ଟା।
ହଁ କନ୍ଧମାଳରେ ବୋହୁତ ବଢ଼ିଆ ବଢ଼ିଆ ପ୍ଲେସ୍ ଗୁଡ଼ା କ ଅଛି ଜଳପ୍ରପାତଗୁଡ଼ାକ ଆପଣ ଦେଖୁଥିବେ ବୋହୁତ ବଢ଼ିଆ ବଢ଼ିଆ ପ୍ଲେସଗୁଡ଼ାକ ଅଛି ଫୁଲବାଣୀଠୁ ବୋଧେ ପନ୍ଦର କିଲୋମି ଟର ହବ ପୁତୁଡ଼ିଟା ଆହୁରି ଛଅ କିଲୋମିଟର ହିଁ ଏମ୍ ତି ଜଙ୍ଗଲ ଜଙ୍ଗଲରେ ପଳାଏ ଟିକେ ଉଁ ଏମତି ଇଏ ରାସ୍ତା ଥାଏ କଂକ୍ରିଟ ରାସ୍ ରାସ୍ତାଗୁଡ଼ାକ ଏମତି ନଥାଏ। ଖରାପ ରାସ୍ତା ପଡ଼େ ଛଅ କିଲୋମିଟର ଏମତି କଣ ତା ପରେ ଆପଣ ଯାଇପାରିବେ ବାଇକ୍ ଯାଏ କାର୍ ଯାଏ ଆପଣ ଆରାମସେ ଯୋଉଠି ଇଚ୍ଛା ଆପଣ ଆରାମସେ ଯାଇପାରିବେ। ଏମତି ନାଇଁ ଯେ ଟୁ ୱିଲର ହିଁ ଯାଏ ଫୋର ହ୍ୱିଲରଗୁଡ଼ାକ ବି ସେଇଠୁକୁ ଯାଏ। ସେଇଠି ବି ପାର୍କ ଅଛି। ଫଟୋ ଉଠେଇବା ପାଇଁ କି ବୋହୁତ ସେଇଟା ବି ଗୋଟେ ଭଲ ପ୍ଲେସ୍। ହେଲେ ଟିକେ ସ ତର୍କତା ଅବଲମ୍ବନ କରିକି ଯିବାକୁ ପଡ଼ିବ କାହିଁ କିନା ଜଳ ପ୍ର ପାତ ସବୁ ଜଳପ୍ରପାତଗୁଡ଼ାକ ତ ସେମତି ଥାଏ ଯେ ପାଦ ଖସିଯିବା କି ପଡ଼ିଯିବା ଆଜିକାଲି ତ ବହୁତ ସାରା ଦୁର୍ଘଟଣା ଘ ଘଟିସାରିଛି ଘଟୁଛି ହିଁ ହଁ ଫଟୋ ଉଠେଇବା ଚକରରେ ସେମାନେ ଏମ୍ ଯାଇକି କୋଉଠିକୁ ବି
ନାହାନ୍ତି ନା ହୁଁ ଜାଣି ପାରୁନାହାନ୍ତି ପ ଟ ଉଠେଇବା ଚକରରେ ପଳଉଛନ୍ତି ସେଠି ତ ତ ର ଉ ଟଣା ହେଇଯାଉଛି ଆଉ। କିନ୍ତୁ ବହୁତ ଭଲ ପ୍ଲେସ ଟା ମାନେ ଯାହା ଫଟୋରେ ଦେଖିଥିଲି ଯିବି ଗୋଟେ କୋଉଦିନ ହୁଁ ଏ ଖରା ଦିନ ସରିଯାଉ ବର୍ଷା ଟିକେ ମାନେ ସରଗଲା ଟାଇମରେ ଯିବା କଥା ଆଉ ବହୁତ ଥର ପ୍ଲାନିଂ ହେଇଛି କ୍ୟାନସଲ ହେଇଯାଇଛି ଆଉ ସେପଟେ ମାନେ ରୋଡ ଠିକ ଅଛି ନା ରାସ୍ତା?
ହଁ ଟିକେ ତ ଫାଷ୍ଟ ଜଙ୍ଗଲ ପଡିବ ହିଁ ଟିକେ ରୋଡ ଟିକେ ଖରାପ ଅଛି ଧୀରେ ଧୀରେ ସବୁ ଗୁଡାକ ସଜାଡା ଚାଲଛି ତାପ ପରେ ଟିକେ ଭଲ ରୋଡ ଟା ଆସ ଫ ଫାଷ୍ଟ ଟିକେ ଆପଣ ପ୍ରୋବ୍ଲେମ ହବ ଯିବାରେ ଆଉ ବର୍ଷା ଦିନରେ ତ ବର୍ଷା ପଡି କି କାଦୁଆ ହେଇକି ରୋଡ ଟା ପୁରା ନଷ୍ଟ ହେଇଯାଏ ଗାଡିର ରହିଯାଏ ବି ଏମିତି ଟିକେ ପ୍ରୋବ୍ଲେମ୍ ହୁଏ ଏବେ ତ ଧରେ ଧୀରେ ସବୁ ଗୁଡାକ ତ କାମ ଚାଲିଛି ରାସ୍ତାର ସେ ସ୍ ଗୁଡାକରେ ଯେମିତି କି ଜନ୍ମ ତିନ ସେଲିବ୍ରେଟ କରିବା ପାଇଁ କି ଯାଆନ୍ତେ କି ଆମେ ନିଉ ଇଅର୍ ତା ସେଲିବ୍ରେଟ୍ କରିବା ପାଇଁ କି ଯାଆନ୍ତି। ପିକନିକ ପାଇଁକ ଯାଆନ୍ତେ ବହୁତ ପାଇଁ କି ଯାଇଥାନ୍ତି। ବହୁତ ଲୋକ ଯାଇଥାନ୍ତି ବହୁତ ମାତ୍ରାରେ ଯାଇଥାନ୍ତେ। ଆମେ କଣ? ବାହାରୁ ବି ଆମେ ଯଦି ଦେଖିବାକୁ କହିଲ ହଁ ସବୁବେଳେ ଏଇ ମୁଁ ଜଳପ୍ରପାତ ଗୁଡାକକୁ ନେଇକି ଯଦି କହିବି କହିଲେ ପ୍ରାୟ କେହି ଯିବାକୁ ପସନ୍ଦ କରନ୍ତିନି କାହିଁକିନା ପାଣି ନଥାଏ ସେଇଠି ଏତେ ଖରାପ ବି ଥାଏ ନା ଗ୍ରୀଷ୍ମ କରୁଥିଲା ତ ଏଇ ଟାଇମିଂ ରେ ତ ନଥାଏ ହେଲେ ଆପ ଆପଣ ଯଉଁ ଟାଇମିଙ୍ଗରେ କହିଲେ ଯେ ଫେବୃଆାରୀ ଜାନୁଆରୀ ନଭେମ୍ବର ଡିସେମ୍ବର ଏଇ ମନ୍ଥ ଗୁଡ଼ାକରେ ପିକ୍ନିକ ଟାଇମ ଥାଏ ନା ନିୁ ଇୟର ଟାଇମ୍ ଟା ତ ସେ ଟାଇମ୍ ରେ ଲୋକ ଗୁଡାକ ଯାଏ ତ ଥାଆନ୍ତି।
ବହୁତ ଗହଳି ହଉଛନ୍ତି ତ ସେ ଟାଇମରେ ଆଉ ନାଇଁଁ ହୁଁ।
ଗହଳି ତ ହଉଚି।
ଆଉ ଉରୁମାଗଡ଼ରେ ବି ମାନେ ରାସ୍ତା ଠିକ୍ ଅଛି ରାସ୍ତା ପାଖରେ ହିଁ ଅଛି ସେ ୱାଟର ପଲ୍ ଟା। ସୁବିଧା ନାଇଁ ସେଟା ହଁ ସେଟା ରାସ୍ତା ତା ଠିକ ଅଛି।
ହୁଁ ଆଜିକାଲି ତ ମୃତ୍ୟୁ ବି ହେଇଯାଉଛି ହଁ ମୁଁ ବି ଯାଇଚି କେତେ କେତେଥର ଯାଇଚି ସେଇଠିକୁ ଭୟାନକ ଲାଗେ ଟିକେ ଡର ବି ଲାଗେ କାହିଁକି ନା ବହୁତ୍ ଜଣଙ୍କର ଡେଥ୍ ହେଇଯାଏ ନା। ସେମାନେ
ହଁ ହଁ।
ସାବଧାନ ଟିକେ ଅବଲମ୍ବନ କରିପାରୁନାହାନ୍ତି କହକି ସେମାନେ ପ୍ରୋବ୍ଲେମରେ ପଡୁଛନ୍ତି ଡେଥ୍ ହେଇଯାଉଚି ତ ଟିକେ ଭୟାନକ ଲାଗେ। ଡେଞଜରିୟସ ଜାଗା ପିଲା କେ ସେଗୁଡାକୁ ଯେ ସେତିକି ଭଲ ସେତିକି ଖରାପ ଥାଏ ନିଜେ ନିଜକୁ କୁ ଅ ଟିକେ ସତର୍କତା କରିକି ଯିବା କଥା।
ହୁଁ। ଆହୁରି ସେଇଟା ଗଲା ବେଳକୁ ନାଇଁ କି ହଁ। ମାନେ ଦେଖି ଚାହିକି ଯିବା କଥା ସେ ଜାଗାକୁ ଗଲା ଟାଇମ୍ ରେ ଆଉ। ଜଳପ୍ରପାତ ଗୁଡାକ ବୋଲି ତୁ ଜାଣିଥିବୁ। ଫଟ ଫଟ ଯୋଉ ରିଲ୍ ସି ବନଉଛନ୍ତି ହଁ। ବହୁତ ଶାନ୍ତି ପ୍ରସ ହଁ ଆଉ ସେଠୁ ଗଲା ଟାଇ ପହଞ୍ଚିିବଲେ ନାଇଁ ଗୋଟେ ଅଲଗା ମେ ଲାଗୁଛି ନା ନାଇଁ ଏତେ ଖୁସି ଲାଗୁ
ହୁଁ ହୁଁ।
ହୁଁ।
ସେଇ ପାଣିର ଯୋଉ କୋଳୁ କୋଳୁ ଶବ୍ଦ ନିଆରା ବହୁତ୍ ଶାନ୍ତି ଲାଗେ ସେଇ ଜାଗାକୁ କଲେ ସେ ଜାଗାକୁ ଗଲେ ଆସିବାକୁ ଇଚଛା ହୁଏନି।
ହେଟା ଆଉ।
ଫ୍ୟାମିଲି ସାଙ୍ଗ ମାନଙ୍କ ସହିତ ଏମିତି ହିଁ ତ ଯାଇଥାନ୍ତି ସମସ୍ତେ
ହୁଁ ଆମମାନେ ସମସ୍ତେ ମାନେ ଫ୍ରେଣ୍ଡ ମାନଙ୍କ ସହିତ ହିଁ ଯାଇଥିଲେ। ସେ ସେଠୁ କକି ଗଲା ଫିଲି ମାନେ ନଉ ବିି ନାହାନ୍ତି କୋଉଠିକୁ ବି ମାନେ ୱଟର କଉଡା କଣ ଏମିତି ଅଲଗା ଜାଗାକୁ ଯାଇକି ଭୋଜି ଭୋଜି କରିକି ଆସିବା। କହୁଛନ୍ତି ନା ମାନ କେତେବେଳେ କଣ ହେଇଯିବ ନା ଆଉ ସେ ଟାଇମରେ ଭୋଜି ଟାଇମ ରେ ତ ବହୁତ ଗହଳି ମାନେ ବହୁତ ଜାଗ ର ଆସଛନ୍ତି ଭୋଜି ଭୋଜି କରିବା ପାଇଁ
ହୁଁ।
ଅଲଗା ପ୍ସ ଉ ଅଲଗାଟ ମାନେବଲ ବାଲା ସେମତି କ ଗଲେ ଭଲ ଲାଗୁ ଆଉ ସେ ଯାଉ
ହଁ ପିକନିକ ପାଇଁ କି ପିକନିକ ପାଇଁ କି ଆସୁଛ ଡ୍ରିଙ୍କସ୍ କରିଦଉଛନ୍ତି ପିଲା ଗୁଡା ଉତ୍ପାାତ ହଉଛନ୍ତି ସେଇଠି ପିଠା ମରା ବାଡା ପିଠା ବି ହଉଛି। ତ ଭଲ ବି ଥାଏ ଖରାପ ବି ଥାଏ ନିଜ ଉପରେ ଡିପେ - କରୁଛି ଯେ ଆପଣ ଯାଇକି ସେଇଟା ଟିକେ ଭଲସେ ଏଞ୍ଜୟ କରି କେହି ପଳେଇ ଆସନ୍ତୁ ବେଶୀ ସନ୍ଧ୍ୟା ଯାଏ ବି ରହିବା କଥା ନାହିଁ ସେଗୁଡାକ
ହଁ ଭଲ ମୁଁ କୋଉ ଦିନ ଯଦି ଫ୍ରି ମାନେ ଏବେ ଯଦି ଫ୍ରି ହେବେ ଯିବେ ମୋର ମାଆ ଘର ଟିକେ ବୁଲାବୁଲି କରିକି ଆସିବେ ମୁଁ ବି ଯଦି ଶୀତ ଦିନ ମାନେ ନଭେମ୍ବର ମାସ ଆସିଲେ ମୁଁ ବି ଯିବି ଟିକେ
ହୁଁ ହୁଁ ହୁଁ ଆଗକୁ ଆସିଲି ମୁଁ ବି ଯି - ଟିକେ ଭାବୁଛି ବହୁତ ଦିନ ହେଲା ହେଲାଣି ଆଗରୁ ଯାଇଛି ହେଲେ ଏବେ ବହୁତ ଦିନ ହେଲାଣି ମୁଁ ବି ଯାଇନି ଟିକେ ଯିବି ଆପଣ ବି ଫାମିଲି ତ ବି ଧରିକି ଯାଆନ୍ତୁ ନିଜ ସାଙ୍ଗ ମାନଙ୍କ ସହିତ
ହଁ ହଁ ହଁ ହଁ ହଁ ହଁ ହଁ ହଁ ହଉ ଆଉ ଯିବି ଆଉ ଧନ୍ୟବାଦ
ହୁଁ।
ରଖୁଚି।
ଆଜ୍ଞା।